ହାଲୋ।
ହାଲୋ।
ଅପି।
ହାଲୋ।
ହଁ ହାଲୋ।
ହଁ ଜେଇ
ଆଉ କରୁଛୁ?
ଏଠି ବସିଚି ବୋଲି ଭାବୁଥିଲୀ ଗୋଟେ ଭୁଲିଗଲେ ଆରେ ବସିକି ଫୋନ ଦେଖୁଥିଲି ମାନେ ଯୋଉ ଆମ ଓଡିଶାର ଅ ବରଗଡ଼ ଜିଲ୍ଲାରେ ଧନୁଯାତ୍ରା ହୁଏ। ହୁଏ କି।
ହଁ ହଁ ହଁ କହୁନୁ କହ।
ହାଲୋ। କହିଲି ଆମର ଯଉ ବରଗଡ଼ ଜିଲାରେ ଧନୁଯାତ ହୁଏନି କଣକଉଥିଲି ଫୋନ୍ ରେ ଦେଖୁଥିଲି ମା ରିକି। କଣ ଲାଜୁ ଯିବାଟିକେ ଆଉଁ ହଉଛି ବୁଲିମ।
ଜାଣିଛୁ କଣ ସେଇ ଧନୁୁଯାତ୍ରା ବିଷୟରେ କଣ?
ବୁଲିଯାଅ
ହଁ କାରଣ ଏବେ ପାଖେଇ ଆସୁଛି ଧନୁଯାତ୍ରା ଟା। ହାଲୋ।
ହଁ ସେମିତି
ହଁ ହୁଁ ଏଗାର ଦିନ। ହାଲୋ। ହାଲୋ।
ଏଟା କାହା ପାଇଁ ହେଇଥାଏ।
ଏଇଟା ହେଉଛି ଆମର କାହା ପାଇଁ କହିଲୁ ଆମର କୃଷ୍ଣଅ ଏଯୋଉ କୃଷ ଏ ଯୋଉ କୃଷ୍ଣ ବଳରାମ ଆଉ ଆମର ଯୋଉଁ ଆଉ କଂସକୁୁ ନେଇକି ହେଇଥାଏ ଯାତ୍ରା ଟା।
ଯାତ୍ରାରେ ମୁଖ୍ୟ ଚରିତ୍ର କାହାର?
ମୁଖ୍ୟ ଚରିତ୍ର ହଉଛି ଆମର ହଉଛି ଲଡ କିଷ୍ଣା ଆଉଁ କଂସ।
ଆଚ୍ଛା।
କାରଣ କଣ କହିଲୁ ଯେତେବେଳେ ଆମର ଉଁ ଆଁ ଉଁ କଂସ ଯେତେବେଳେ ଆମର ଅଁ ସେଇ ଯୋଉଁ ମଥୁରା ରାଜ କରୁଥିଲା ସେତେବେଳେ ହାଲୋ।
ହଁ।
ହଁ ସେଇ ସମୟରେ ମାନେ ତାର ବେଶୀ ମାନେ ଏ ଉ ହୁଁ ତାର ଅଧିକ ପାପ ହେଇଯାଇଥିଲା ତାର ସେଇ ସମୟରେ ସେଇ ସମୟରେ ସେ ଆମର ଯୋଉ ଅ କ୍ରିଷ୍ଣା ଲଡ କୃଷ୍ଣ ଯୋଉ ତାଙ୍କୁ ସେଇ ବଧ କରିଥିଲି ସେଇଠି ମାନେ ସେଥିପାଇଁ ସେଇ ଦିନଠୁ ସେଇଠି ବରଗଡ଼ ରେ ଆମର ଧନୁଯାତ୍ରା ପାଳନ ହୁଏ।
ପରଡୁକୁ ମଧ୍ୟ ମଥୁରା ଭାବରେ ସଜା ହେଇଥାଏ ନା।
ହଁ ଆମର ବରଗଡ ଟାକୁ ବରଗଡ ଟାକୁ ମଥୁରା ଆଉ ଆମର ତା ପାଖରେ ଗୋଟେ ଗ୍ରାମ ଅଛି ଯୋଉ ଅମ୍ବାପାଲି
ହଁ ହଁ।
ଛି ଗୋପପୁର ଭାବେ ସଜା ଯାଇଥାଏ।
ହଁ।
ହଁ ଆଉ ଏଇଟା ଜାଣିଛ ନା ଏଇଟା ଆମର ହଉଛି ମାନେ ଖୋଲା ପଡିଆରେ ଏଇଟା ଗୋଟେ ମାନେ ଏଇ ନାଟକ ଟା ହଉଛି ମଞ୍ଚସ୍ଥ ହୁଏ ଖୋଲା ପଡିଆରେ।
ଆଚ୍ଛା।
ବହୁତ ବହୁତ ଓଡିଶାର ଚାରିଆଡୁ ବହୁତ କେତେ ଲୋକ ଆସନ୍ତି ବି ଏଇ ଯାତ୍ରାରେ। ହଁ।
ହଁ ସେଠି ଗୋଟେ ନଦୀ ଅଛି ଜିରା ନଦୀ
ହଁ।
ସେଇଟା ହଉଛି ଯମୁନା ନଦୀ ଭାବେ ମାନେ ସେଇ ଟାଇମ ରେ କୁହାଯାଏ।
ନାଇଁ ଏଇଟା ମୁଁ ଜାଣିନି ଏଇଟା ଯା ଜିରା ନହି ତାହେଲେ ଅଛି ତାହେଲେ।
ହଁ।
ଆଉ କହିଲୁ ଦେଖି ଏଇଟା ଆମର କୋଉ ମସିହାରୁ ଷ୍ଟାର୍ଟ ହେଲାଣି ଆମର ଧନୁଯାତ୍ରା?
ପତ ଚାନିବାସ ସେଇଟା।
ହଁ ସେଇଟାକେ ଆମର ଯୋଉ ସ୍ଵାଧୀନତା ଯୋଉ ଦେଶ ସ୍ୱାଧୀନ ହେଲାନି କି? ହଁ ସେଇ ଉଣେଇଶହ ସତଚାଳିଶ ମସିହା ଠାରୁ ଏବେ ଯାଏ ଆମର ଧନୁ ଯାତ୍ରା ଚାଲି ଆସିଛି।
ଆଚ୍ଛା।
ମାନେ କହିବାକୁ ଗଲେ କେତେ ସିଏ ହେଲା ପଚାଶ ଇଏ ଛବିଶୀ ହେଲା କେତେ ଛଅସ୍ତୋରୀ ଛଅସ୍ତୋରୀ ଦୁଇ କେତେ? ଅଠସ୍ତରୀ ଅଠସ୍ତରୀ ବର୍ଷ ହେଲା ଆମର ଧନୁଯାତ୍ରା ଚାଲି ଆସିଛି ବରଗଡରେ।
ହଁ। ଆଉ କୋଉ ଦିନ କଣ ଯିବୁ ବୋଲି ଭାବିଛୁ ଧନୁଯାତ୍ରା?
ଅ ଏଗାର ଦିନ ତ ଆମର ହବ ମାନେ ଏଗାର ଦିନ ଷ୍ଟାର୍ଟ ହେଲା ପରେ ତିନି ଚାରି ଦିନ ପରେ ଯିବି ବୋଲି ଭାବିଛି।
ଆଉ କିଏ କିଏ ଯିବ ବୋଲି ଭାବିଛ?
ଆଚ୍ଛା।
ଆ ତ ହଁ ତାହେଲେ ଭଲ ଆ ମୁଁ କୁ ଆଉ ଗୋଟେ ମୋର ଗୋଟେ ସାଙ୍ଗବି କହୁଥିଲା
ହଉ ତାହେଲେ ଭଲ ହେଲା ତିନି ଜଣ ମିଶିକି ପଳେଇବା ଆଉ। ହଁ ଟ୍ରେନରେ ଯିବାଭାରି।
ଆଉ ଆମେ- କେମିତି କଣ ରହିବା ସେଇଠି?
ସେଠି ଗଲା ପରେ ରୁମ ଦେଖିକି ରହିବା।
କାରଣ ଯେମିତି ହେଲେ ଦି ତିନି ଦିନ ଟେ ରହିବାକୁ ପଡିବ।
ସେତ ବାଟୁ ଯିବା ଆଉ ପଳେଇ ଆସିକି ଚହନଟ ରଇଯିବା।
ହଁ ଆଉ ଗୋଟେ ଜାଣ ହଁ ଆଉ ଗୋଟେ ଜାଣିଛ ନାଇଁ ସେ ଆମର ଯୋଉ ଧନୁଯାତ୍ରାରେ ନୁହଁ? ଆ ସେଇଠା ସେଥିରେ ଆମର ହଉଛି ଯୋଉ କଂସ ଯୋଉ ତାର ଲିଡ୍ କ୍ୟାରେକ୍ଟର କଂସ କୁ କ୍ରିଷ୍ଣା ହ
ହଁ।
ଆମର। କଂସ ହେଇଦିନ ଏଇ ଉ ଆମର ବରଗଡରେ ଯାହା କହିବ ତା ହହା ହବ ସେତିକ ମାନେ କୋଉ ମୁଁ ବଡ ବଡ ଆମର ମୁଖ୍ୟମନ୍ତ୍ରୀ ନାହିଁ କି ମନ୍ତ୍ରୀ ମନ୍ତ୍ରୀ କିଛି ନାହିଁ ସେ ଯାହା କହିବ କଂସ ଯାହା କହିବ ସେତିକି ଦିନ ସେ ଏଗାର ଦିନ ତାହା ହବ।
ହଁ।
ମାନେ ସେଇ ମାନେ ଯାତ୍ରାରେରେ କଣ କଲୁ ଶ୍ରୀକୃଷ୍ଣଙ୍କ ଜନ୍ମ ଅଭିନୟ କରାାଇଥାଏ ଆଉ।
ହଁ ଏଗାର ଦିନ ମାନେ କେମିତି କଣ ତାଙ୍କ ଜନ୍ମଠୁ ଆରମ୍ଭ କରିକି ସେ କେମିତି ଆମର ଗୋପପୁରେ ଜନ୍ମ ହେଇ ଥିଲେ କେମିତି କଣ କୋଉଠି ଆ-ଆରମ୍ଭ ହେଇକି ପୁରା ସେ ପ୍ରଥମେ ଆରମ୍ଭ ହେଲେ କୋଉଠୁ କୋଉଠୁ କହିଲେ ଆମ ଯଉ କାଗାରରେ ଯ- କଂସର କାରାଗାରରେ ଜନ୍ମ ହେଇଥିଲେ ନା। ସେଇଠୁ ଆରମ୍ଭ ଜର୍ଣିି ଟା ସେଇଠୁ ଆରମ୍ଭ ହେଇକି ଯାଇକି ଶେଷ ହବ ଆମର କୋଉଠି କହିଲୁ ଯାଇକି ଆମର ଯୋଉ ଗୋପପୁରରେ ଯାଇକି କେମିତି କଣ ତାପରେ ଆ ତାପରେ କଣ ସବୁ। କଂସ କୁ ମାରିବା ପାଇଁ ତାପରେ ଆସିବେ କେମିତି କଣ ଆସିବେ। ସେ ସେଇଟା ଗୋଟେ ମାନେ ହଁ।
ନନ୍ଦ ଆଉ ଯଶୋଦା କୃଷ୍ଣ ଙ୍କୁ କେମିତି ପାଳନ କରିଛନ୍ତି ଆଉ କୃଷ୍ଣ ବାଲ୍ୟଲୀଳା ବିଷୟରେ ଏଇଟା ଆଲୋଚନା କରାଯାଇଛି ଯାତ୍ରା ରେ ଆଉ।
ହଁ ବାଲ୍ୟଲୀଳା ସେଇଟା ଗୋଟେ। ଆଉ ମୁଁ ଅଧିକ ଦୋକାନ ବାଡି ବି ସେଇ ସମୟରେ ପଡେଇ ରାତି ଗୋଟାକ ପୁରା।
ହଁ ବା ସେଇ ହଜାର ହଜାର ମ-ପର୍ଯ୍ୟଟକ ବି ଆସିଥାନ୍ତି ନା?
ହୁଁ ଦେଢ ପର୍ଯ୍ୟଟକ ଆସିଥାନ୍ତି।
ଆମର ଏ ଟିକି କଣ କଣ କହିଲୁ ସବୁତିକ ମାନେ ଓଡିଆ ଖାଦ୍ୟତିକ ସବୁ ପିଠାକା ସବୁ ସେଠି ବିକା ଯାଏ। ହେଁ।
ହଁ ଭଲ ଭଲ ଆମର ଦୋଳି ବି ପଡେ ମୁଁ ଶୁଣୁଥିଲି ଆ ଯଉ ରାମ-ଆମ ଆମ ତ ଆମ ତ ଏଟେ ବେଶୀିକି ଦୋଳି ଖାଲି ରାମ୍ ରାମ ଦୋଳି କି ଆଉ କଣ ବ୍ରେକଡାନ୍ସ ସିଆଡେ ମାନେ କେତେ କହିଲୁ କୋଡିଏ ପଚିଶ ଟା ଖଣ୍ଡେ ଦୋଳି ଖାଲି ପଡିଥାଏ।
ଆଛା।
ଆମେଜାନନୁ
ଆଉ ସେଇଟା ଆମର ହଁ ତାଙ୍କର କଣ ତା ତର ଫେଷ୍ଟିଭାଲ ଆଗରେ ହବ ନା ସେଇଟା ଗୋଟେ।
ହଁ।
ହଁ ସେ ହଁ। ଆଉ କ ଜାଣିଛୁ?
ସେଠି ମାନେ କଣ କଇଲୁ ଆମର ଓଡିଶାରେ ହସ୍ତଶିଳ୍ପୀ ଯୋମାନେ କହୁନାହାନ୍ତି
ହୁଁ।
ସେଠି ସେମାନେ ସବୁ ନେଇକି ସେଇଟା ବିକ୍ରି କରନ୍ତି। ବାହାରୁ ସବୁ ଆସନ୍ତି ଲୋକ ନା ସେମାନେ ସବୁ ଦେଖିକି ଟିକେ ଅଧିକ କିଣନ୍ତି। ଏମାନଙ୍କର ଅଧିକ ବେପାର ହେଇଥାଏ ଆଉ।
ହୁଁ। ଆଉ ଜାଣିନ, ସେଇ ଯାତ୍ରାରେ ଆମର କଣ ହେଇଛି। ଗୋଟେ କୃଷ୍ଣଙ୍କର, ଗୋଟେ ଆମ ଧନୁ
ହଁ।
ହଁ, ସେଇ ଧନୁଟା ସେ ସେ ଭଙ୍ଗା ହୁଏ ସେଇଠି।
କଣ ପାଇଁ ଭଙ୍ଗା ହେଇଥିଏ ହେଇଟା?
ସେଇଟା ଆମର ଯୋଉ ରାମ କିଏ କହିଲୁ ଆମର ଯୋଉ କୃଷ୍ଣ ଯେତେବେଳେ ଆସିବେନି
ହଁ।
ହଁ, ସେଇ ସମୟରେ ଆମର ପର୍ଶୁରାମ ବି ଆସିବେ।
ହୁଁ।
ସେ ତାଙ୍କୁ ଦେଖେଇବେ ମାନେ ନ ଉଁ ତାଙ୍କୁ ଆହ୍ୱାନ ଦେବେ ଯୁଦ୍ଧ ପାଇଁ ସେ କହିବେ ଏଇଟା ଭାଙ୍ଗିଦେଲେ କି ଏଇଟା ଭାଙ୍ଗିଲା ଆମର ଯୋଉ କୋଉଟା କହିଲୁ କୃଷ୍ଣଙ୍କ ଧନୁ ଟା ସେଇଠି ସେ ସେଇ ସେଇଠି ସେ ହିଁ ସେଇଟା ମାନେ ଭାଙ୍ଗି ଭଙ୍ଗ କରିବେ କୃଷ୍ଣ ଧନୁଟା।
ସେ ତା ହେଲେ
ହଁ। ଆଉ ବଢିଆ ମାନେ ଦେଖିବୁ, ସଜାସଜି ମାନେ ମନ୍ଦିର ଟା କୋଉଠୁ କଷ ସଜା ହେଇଥିବ ମାନେ ସେଇ ଆମର ଯୋଉ କୃଷ୍ଣ ମନ୍ଦିରଟା ଯୋଉ ଆମର ବରଗଡରେ।
ହଁ ସେଇଟା ସତ କଥା। ଧନୁଯାତ୍ରା ରେ ଓଡିଶାର ଗର୍ବ ଆଉ ଗୌରବ।
ହଁ।
ଅଲଗା ପ୍ରକାର, ପୁରା ଆସି ତ ଅଛନ୍ତି। ଏତି ଏତିକି ଦିନ ପୁରା ଅଲଗା ପ୍ରକାର ମାହୋଲ ପୁରା ଏ
କଥା ଏଥିରେ ଅଛି ଆମ ଓଡିଶାର ଐତିହ୍ୟ ଆଉ ପାଳନ କରିବେନି ଭଲସେ କେମିତି?
ଆଉ ତୁ ଚାଲେ ଦେଖିବୁ କେମିତି ଦେଖବୁ ପାଳନ ହବ ତ, କଷ ଗୋଟେ ଲାଗିବ ସେଇ ସମୟରେ। ତତେ ତତେ ଇଚ୍ଛା ହବ ଯେନ୍ତୀ ସବୁ ସବୁ ଉଧର ଆସିବା ପାଇଁ
ହଁ।
ମୁଁ ତ ଗୋଟେ ଥର ଯାଇଥିଲି ଯେ ପୁରା କଷ ଲାଗିଲା ଦେଖିବା ପାଇଁ। ମୋର ଗୋଟେ ସାଙ୍ଗ ସହିତ ଯାଇଥିଲି।
ତାହେଲେ ଆଉ ବୁଲିକି ଆସିଲଣି ଭାରି ଆଉ।
ହଁ, ଗୋଟେ ଥର ଯାଇଥିଲୁ ସେଇ ସାଙ୍ଗ ସେ ସେଇ ସାଙ୍ଗଟା କହୁ ଯେ ଆଉଥରେ ଯିବା ବୋଲି।
ଆମେଁ ହେ ଆମେ ଯାଇଥିଲୁ ଯେ ଆରଥର। କେତେ କହିଲୁ ପାଞ୍ଚ ଦିନ ରହିଥିଲୁ
କେତେ ଟଙ୍କା ଖର୍ଚ୍ଚ ହଉଛି ଗଲେ?
ଆମେ ଗଲେ ରୁମ୍ ଟା ପାଞ୍ଚ ଦିନ ପାଇଁ ସେ ନେଇଯିବେ କେତେ ତେ ତିନି, ଚାରି ହଜାର ଟଙ୍କା ନେଇଯିବେ।
ହଁ।
ଆଉ ବେଶୀ ବ ଭଲ ରୁମ ନଥିଲା ମ। ପୁରା ମି ମିଡ଼ିଲ କ୍ଲାସ ଫାମିଲି ଗୋଟେ ରହନ୍ତି, ସେମିତି ରହିଥିଲା ଆଉ।
ହଁ, ସେ ଯାହା ବାହାରେ ତ ଦିନ ସାରା ବୁଲିବ। ଖାଲି ରାତିରେ ଯାହା ଟିକେ ଶୋଇବା କଥା, ଯାଇକି ଆଉ।
ହଁ, ଆଉ ସେମିତି ଯାହା ନର୍ମଖ ଖାଇବା, ପିଆ, ଏଇରା ସବୁ।
ଖାଇବା ପିଇବା ଦିଅନ୍ତି ସେ ହୋଟେଲରେ ନା କଣ?
ନାଁଇ ନାଁ, ଆମେ ବାହାରୁ ଖାଇକି ଯାଏ ନା।
ଆଚ୍ଛା।
ହଁ। ଆଉ ଆମର ବାହାରୁ ବି ମାନେ ଆର୍ଟିଷ୍ଟ ଗୁରା ବି ଆସନ୍ତି। ଯୋଉ ଆମର ସିଙ୍ଗର ଫି ସିଙ୍ଗର ହକା କି ଅନ୍ୟ ଯେତିକ ଆର୍ଟିଷ୍ଟ।
ଫିଲିମି ଟାରେ।
ହଁ ସବୁଆ ସବୁ ପୁରା ଆସିବେ ପୁରା। ମାନେ ବେଶୀ ମାନେ ଗୋଟେ ମହୋତ୍ସବ ଟାଇପରେ ହବ ନା।
କୃଷ୍ଣଙ୍କର ଗୋଟେ କାଳିଅ ଦଳନ।
ହଁ ସେଇ କାଳି ଯି ଯୋଉ କାଳି ଦଲନ ଟା ସେଇଠି ବି ହବ ସେଇଠି।
ହଁ ସେଇଟା ଏଗାର ଦିନ ମାନେ ସେ ସବୁ ରେ ଦରଶେଇବେ ଯାହା ଯାହା ହେଇଥିଲା ଆଉ ‌।
ହଁ ଠିକ୍ ହଁ ହଁ ବା ଯାଇକି ହ୍ରଦରେ ପଡିବେ କୃଷ୍ଣେଇ ସବୁ ସେଇ ମାନେ କଷ୍ ଉଲା କଷ୍ଟ ଗୋଟାକ।
ଆଛା ହଉ ଏଥର ବୁଝ ଯିବାର ଯିବା ତାହେଲେ ଆଉ।
ହଁ ହଁ। ଆଉ ତାକୁ ମୁଁ ତାହେଲେ କଲ କରୁଛି ମୋ ସାଙ୍ଗ ଟାକୁ ଆଉ।
ହଉ ମତେ କଲ କରୀ କହ ଅଉ ‌ ହଁ।